ହେଲୋ।
ହାଲୋ।
ହାଲୋ। ହାଲୋ।
ହାଲୋ ଆଜ୍ଞା।
ମୁଁ କହିଲି କାମ ସଇଲାଣି?
ହାଲୋ ଆଜ୍ଞା କୁହନ୍ତୁ ଆଜ୍ଞା ଆଜ୍ଞା କାମ ସବୁ ସରିଗଲାଣି।
ହଁ।
ହଁ ଆମ ଏମତି ହଁ ଆଜ୍ଞା ମୁଁ ପୁରା ଫାଙ୍କା ଅଛି କାମ ଜଷ୍ଟ୍ ସରିଲା ସାରିକି ଆସିଲି ଆଉ।
ଆଉ ଟିକିଏ ଆଧ୍ୟାତ୍ମିକ ବିଷୟରେ ଆଲୋଚନା କରିଥାନ୍ତେ।
ଆଜ୍ଞା କହୁନାହାନ୍ତି କୋଉ ବିଷୟରେ ଆଲୋଚନା କରିବା?
ଏଇ ରାମାୟଣ ବିଷୟରେ।
ଆଧ୍ୟାତ୍ମିକ ତ ଆଜ୍ଞା ରାମାୟଣ ତ ବହୁତ୍ ଗୁଡ଼ିଏ ବିଭାଗ ଅଛି।
ରାମାୟଣର ରାମାୟଣର ଏଇ ଯୋଉ ରାମଚନ୍ଦ୍ର ବନବାସ ଗଲେ ରାମଚନ୍ଦ୍ର ବନବାସ ଗଲେ ରାମଚନ୍ଦ୍ର ବନବାସ କଣ ପାଇଁ ଗଲେ?
ରାମଚନ୍ଦ୍ର ତାଙ୍କ ମାତା ଯିଏ କୈକେଇ ମାତା ତାଙ୍କୁ ବାପ୍ ତାପରେ ତାଙ୍କ ବାପାଙ୍କଠୁ ଯୋଉ ସତ୍ୟ କରିଥିଲେ ସେ ସତ୍ୟ ପାଇଁ ତାଙ୍କୁ ଦିଇଟା ବର ମାଗିଥିଲେ। ଥିଲେ ତାଙ୍କ ବାପାଙ୍କୁ। ଯେହେତୁ ରାଜା ଦଶରଥ ସତ୍ୟ କରିଦେଇଥିଲେ ଆଜ୍ଞା
କଣ ପାଇଁ ବର ମାଗିଥିଲେ? ତାଙ୍କ ବାପା ଯୋଉଁ ବରଦବାକୁ କହିଥିଲେ କଣ ପାଇଁ କହିଥିଲେ ବରଦ ବାବୁ ହଁ
ଯେତେବେଳେ ରାଜା ଦଶରଥ
ଆଚ୍ଛା
ଯୁଧ କରିବାକୁ ଯାଇଥିଲେ ଯୁଦ୍ଧ କ୍ଷେତ କୁ ସେତେବେଳେ ମାତା କୈକେଇ ତାଙ୍କ ସାଙ୍ଗରେ ଥିଲେ ତାଙ୍କୁ ଯୁଦ୍ଧ କାର୍ଯ୍ୟରେ ସାହାଯ୍ୟ କରିଥିଲେ ତା ସହିତ ତାଙ୍କର ସେବା ମଧ୍ୟ କରିଥିଲେ ସେଇ ସେବାରେ ରାଜା ଖୁସି ହୋଇ କୈକେଇଁକି ଦୁଇଟା ବର ଦେବା ପାଇଁ ସେଇ ଜାଗାରେ କହିଥିଲି କିନ୍ତୁ କଇକେଇ ମାତା
ହଁ।
ସେଠି ତାଙ୍କୁ ରାଜାଙ୍କୁ ମନା କରିଥିଲି କି ନାଇଁ ମୋର ବର୍ତ୍ତମାନ ତ ମୋର କୌଣସି ଆବଶ୍ୟକତା ନାହିଁ ବରର। ଯେ ସେତେବେଳେ ସମ୍ଭବତଃ ଯେତେବେଳେ ଆବଶ୍ୟକତା ପଡିବ ମୁଁ ଆପଣଙ୍କ ପାଖରୁ ଦିଟା ବର ମାଗିଦେବି। ତ ଏଇ ବିଷୟରେ କହିଥିଲେ। ଯେତେବେଳେ ସମୟ ଆସିଲା, ମନ୍ଥରାର କୁପ୍ରରୋଚନାରେ ମାତା କୈକେୟୀ ପଢଡ଼ିଲେ
ହ
ସେତେବେଳେ ମାତା କୈକେୟୀ ମନ୍ତରା ଙ୍କ ବୁଦ୍ଧିରେ ପଡି, ଯାଇକି ରାଜା ଦଶହରଥ ତାଙ୍କୁ ଦିଟା ବର ମାଗିଥିଲେ। ପ୍ରଥମ ବରରେ ଭରତ ରାଜା ହେବେ। ଆଉ ଦ୍ଵିତୀୟ ବରରେ ରାମ ଚନ୍ଦ୍ର ଚଉଦ ବର୍ଷ ବନବାସ ଯିବେ।
ହଁ।
ସେଥିପାଇଁ ରାମଚନ୍ଦ୍ର ବନବାସ ଯାଇଥିଲେ ଚଉଦ ବର୍ଷ। ଆଉ ତା ସହିତ ଯେହେତୁରାମ ଆଜ୍ଞା। ଯେହେତ
ଚ ଚଉଦ ଗଲେ, ତାପରେ ରାମ ଏକା ଗଲେ ନା ଆଉ କିଏ ଗଲେ?
ନାଇଁ ନାଇଁ ରାମଚନ୍ଦ୍ରଙ୍କୁ ବରଟା କେବଳ ରାମଚନ୍ଦ୍ରଙ୍କୁ ମାଗିଥିଲେ ଦଶ ମାଗିଥିଲେ ରାମଚନ୍ଦ୍ର ବନବାସ ଯିବେ ବୋଲି। କିନ୍ତୁ ଯେହେତୁ ତାଙ୍କ ଆପଣ ତାଙ୍କ ଅନୁଗାମୀ ଥିଲେ, ତାଙ୍କୁ ବହୁତ ସ୍ନେହ କରୁଥିଲେ, ବହୁତ ଭଲ ପାଉଥିଲେ, ବହୁତ ଭକ୍ତି କରୁଥିଲେ ତାଙ୍କ ବଡ଼ ଭାଇ ରୂପ ପରେ ରାମଚନ୍ଦ୍ରଙ୍କୁ ସେଥିପାଇଁ ଲକ୍ଷ୍ମଣ ମଧ୍ୟ ଜିଦ୍ ଧରିଲେ ରାମଚନ୍ଦ୍ରଙ୍କ ସହିତ ବନବାସ ଯିବେ ବୋଲି। ଲକ୍ଷ୍ମଣ ମଧ୍ୟ ବାହାରିଲେ, ତା ସହିତ ସୀତା ନିଜର ପତ୍ନୀ ଧର୍ମ ଲିଭିବା ପାଇଁ ରାମଚନ୍ଦ୍ରଙ୍କ ସହିତ ବନବାସ ବାହାରିଥିଲେ କିନ୍ତୁ ଲକ୍ଷ୍ମଣ ଆଉ ସୀତାଙ୍କୁ କୌଣସି ଅ ସେମିତି ବନବାସ ଯିବା ପାଇଁ କିଛି କି ମିଳି ନଥିଲା ଯେ ତାଙ୍କୁ କୁଆଇଥିଲେ କି ତମେ ବନବାସୀ ଯିବ ସେମିତି କିଛି ନଥିଲା। କେବଳ ରାମଚନ୍ଦ୍ର କ ବନବାସୀ ସେ ଯିବା ପାଇଁ କୁହାଯାଇଥିଲା।
ହା
ସୀତା ପତ୍ନୀ ଧର୍ମ ଲିଭିବା ପାଇଁ ଯାଇଥିଲେ ଆଉ ଲକ୍ଷ୍ମଣ ଭାତୃଭାବ ଲିଭିବା ପାଇଁ। ରାମଙ୍କ ସହିତ ବନବାସ ଯାଇଥିଲେ।
ଏ ବନବାସ ଗଲାବେଳେ ତାଙ୍କୁ ତ କିଏ ଛାଡ଼ିବାକୁ ଯାଇଥିବ?
ହଁ ତାଙ୍କର ଯିଏ ମନ୍ତ୍ରୀ ଥିଲେ ଦଶରଥଙ୍କର ମନ୍ତ୍ରୀ। ମନ୍ତ୍ରୀ ନେଇକି ତାଙ୍କୁ ବନାରେ ଛଡି ଦେଇ ଆସିଥିଲେ। ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା।
ତ ସୁମନ୍ତ ଯାଇଥିଲେ ତା ସହିତ ପ୍ରଜାଗଣ ବି ଯାଇଥିଲେ।
ପ୍ରଜାଗଣ କେ ଯାଇଥିଲେ। ପ୍ରଜାଗଣ ବି ଜିଦ୍ ଧରିଥିଲେ ନାଇଁ ଯେ ଆମେ ଆମ ପ୍ରଭୁ ରାମଚନ୍ଦ୍ରଙ୍କୁ ଯିଏ ରାତି ପାହିଲେ ରାଜା ହେଇଥାନ୍ତେ, ତାଙ୍କୁ ଆମେ ବନବାସ ଛାଡ଼ିବୁନି। ପ୍ରଜାମାନେ ମଧ୍ୟ ଜି ଧରିଥିଲେ କିନ୍ତୁ ରାମଚନ୍ଦ୍ର ବୋଧ ବୁଝେଇବା ପରେ ପ୍ରଜା ଟିକେ ବୁଝିଥିଲେ ତଥାପି ପ୍ରଜାମାନେ ମଧ୍ୟ ତାଙ୍କୁ ଛାଡିବା ପାଇଁ ସୁମନ୍ତଙ୍କ ସହିତ ବନବାସ ଯାଇଥିଲେ। ବନରେ ଛାଡିକି ଆସିଥିଲେ।
ଆଚ୍ଛା ତାପରେ ବନକୁ ଯିବା ବାଟରେ ପୁଣି ଭରତ ସତ ଶତ୍ରୁଘନ ବି ଯାଇଥିଲେ ତାଙ୍କୁ ଫେରାଇ ଆଣିବା ପାଇଁ।
ବଣକୁ ଯିବା ବାଟରେ ନୁହଁ, ରାମଚନ୍ଦ୍ର ଯାଇକି ଯେତେବେଳେ ବଣରେ ପହଞ୍ଚି ଯାଇଥିଲେ ତ ସେତେବେଳେ ବରତ ଶତ୍ରୁଘ୍ନ ଉଭୟ ତାଙ୍କ ମାମୁଁ ଘରେ ଥିଲେ। ଯେତେବେଳେ ଭରତ ଶତ୍ରୁଘ୍ନ ତାଙ୍କ ମାମୁ ଘରୁ ଫେରିଲେ, ମାମୁ ଘରୁ ଫେରିକି ସବୁ ସମ୍ବବାଦ ଶୁଣିଲେ ଯେ ଦଶରଥଙ୍କର ମୃତ୍ୟୁ ହେଇଯାଇଛି। ତା ସହିତ ରାମଚନ୍ଦ୍ର ଆଉ ଭାତା ଲକ୍ଷ୍ମଣ ଯିଏ ଦି ଜଣ ମାତା ସୀତାଙ୍କୁ ନେଇକି ବନକୁ ପଳେଇଛନ୍ତି। ସେ ବହୁତ ଦୁଃଖିତ ଆଉ ମର୍ମାହତ ହେଲେ, ଆଉ ସେ ସେଇଠୁ ସାଙ୍ଗେ ସାନ୍ଗ ଜିଦି ଧରିଲେ ଏବଂ ବାହାରି ପଡ଼ିଲେ ପ୍ର ତାଙ୍କର ସୈନ୍ୟ ସାମନ୍ତ କିଛି ଧରିକି। ବନକୁ ବାହାରି ପଡିଲେ ସେ ଜିଦି ଧରିଲେ ଯେ ମୁଁ ରାମଚନ୍ଦ୍ରକୁ ନ ପର୍ଯ୍ୟନ୍ତ ମୋ ଘରୁକୁ ଫିରିବି ନାହିଁ, କି ମୋର ରାଜଗାଦିର କୌଣସି ଆବଶ୍ୟକତା ହି ନାହିଁ। ଏମ୍ତି ହେଇକି ଭରତ ଶତ୍ରୁଘ୍ନ
ହଁ ମାନେ ଫେ-ଫେ-ଏ-ବେ ଫେରିକି ଆସିଥିବେ।
ହଁ ସେଠିକି ଯାଇଥିଲେ ରାମଚନ୍ଦ୍ର
ଯୋଉ ରାଜଗାଦିରେ ସିଏ ଯେ ରାମଚନ୍ଦ୍ର କହିଥିଲେ ଯେ ତୁ ଯା ତୁ ସେଠି ରାଜା ହ, ମୁଁ ଚଉଦ ବର୍ଷ ପରେ ପୁଣି ଫେରିବି।
ଆଜ୍ଞା।
ସିଏ ତ ତାଙ୍କୁ କଣ ଦେଇଥିବେ ରାମଚନ୍ଦ୍ର ଭରତକୁ?
ରାମଚନ୍ଦ୍ର ବହୁତ୍ ଭରତ କୁ ଜିଦ୍ଦି କରିଥିଲେ ରାମଚନ୍ଦ୍ର ପାଖେରେ ଯେ ଆପଣ ନ ଯିବା ପର୍ଯ୍ୟନ୍ତ ମୁଁ କୌଣସି ପ୍ରକାର ଅଯୋଧ୍ୟା ଫେରିବି ନାହିଁ, ମୁଁ ଆପଣଙ୍କୁ ସାଙ୍ଗେରେ ନେଇକି ଅଯୋଧ୍ୟା ଫେରିବି। ରାମଚନ୍ଦ୍ର ସେଠି ଭରତଙ୍କୁ ବୁଝେଇଥିଲେ, ତାଙ୍କ କର୍ତ୍ତବ୍ୟ ବିଷୟରେ ତାଙ୍କୁ ଅବଗତ କରେଇଥିଲେ। ଯେ ତମେ ଯାଅ ଏବେ ରାଜ୍ୟକୁ ବା ଅଯୋଧ୍ୟାକୁୁ ତମର ଆବଶ୍ୟକତା ଅଛି। ଆଉ ତମେ ଯାଅ ଯେହେତୁ ମୁଁ ପିତା ସତ୍ୟ ପାଳୁଚି, ମୁଁ ବର୍ତ୍ତମାନ୍ କୌଣସି ପ୍ରକାରେ ପିତା ସତ୍ୟକୁ ଭଙ୍ଗ କରିକି ଅଯୋଧ୍ୟା ଫେରି ପାରିବି ନାହିଁ, ତାଙ୍କୁ ବୁଝେଇଥିଲେ ଏବଂ ତ ବୁଝେଇିକି ତାଙ୍କୁ ପ୍ରଣାମ ଜଣେଇକି ତାଙ୍କ ଆଶୀର୍ବାଦ ପାଇଁ ତାଙ୍କ ପାଦୁକା ଦିଟା ନେଇକି ଆଣିକି ଅଯୋଧ୍ୟାର ରାଜ ସିଂହାସନାରେ ପାଦୁକା ରଖିଥିଲେ, ତାଙ୍କ ଅନୁଚର ହିସାବରେ ସେ ତା ଙ୍କର ତଳେ ରହିକି ଯେମ୍ତି ରାମଚନ୍ଦ୍ର ବନବାସରେ ରହୁଚନ୍ତି, ସେଇଭଳିଆ ବ ଧାରଣ କରିକି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
ବକଳ ଧାରଣ କରିକି ତାଙ୍କ ରାଜ୍ୟ ଗଦୀ ଯାହା ସମ୍ଭାଳିବା କଥା ସେ ସବୁ ସମ୍ଭାଳୁଥିଲେ, କିନ୍ତୁ ରାମଚନ୍ଦ୍ର ସେ ସିଂହା ସନରେ ରଖିଥିଲେ।
ଆଚ୍ଛା ଦଶରଥ ଯୋଉ ମରିଲେ, ଦଶର ଥ ରାଜା ମଲେ କଣ ପାଇଁ ମଲେ?
ଯେହେତୁ କୈକେୟୀ ତାଙ୍କୁ ଦିଟା ବର ମାଗିଥେଲେ ଯାହାକି ରାଜା ଦଶରଥ ଙ୍କର ମାନେ ଭାବିବା ବାହାରେ ଥିଲା କୈକେୟୀଙ୍କର ଦିଇଟା ବର ଯେ ତେଳେ ରାଜ ଶୁଣିସାରି ଥିଲେ ସେତବେଳକୁ ସିଏ ଧୀରେ-ଧୀରେ-ଧୀରେ-ଧୀରେ ଅସୁସ୍ଥ ହବା ଆରମ୍ଭ କଲେ, ଯେତବଳେ ରାମଚନ୍ଦ୍ର ବନବାସ ପଳେଇଲେ ସେ ବହୁତ୍ ଅସୁସ୍ଥ ହୋଇକି ରାମଚନ୍ଦ୍ର କ ଝୁରି-ଝୁରି ପ୍ରାଣତ୍ୟାଗ କଲେ, ତା ସହିତ ବି ତାଙ୍କୁ ଅଭିଶାପ ବି ଥିଲା ଶ୍ରବଣ କୁମାରଙ୍କର, ସେ ଶବଣ କୁମାର ଦିନେ ପାଣି ପାଇଁ ଯାଉଥିଲେ, ପାଣି ତାଙ୍କ ବାପା ମାଙ୍କୁ କାନ୍ଧରେ ବୋହି କି ବିଭିନ୍ନ ପ୍ରକାର ଭ୍ରମଣ କରୁଥିଲେ, ଅଲଗା-ଅଲଗା ଜାଗା। ଯେତେବେଳେ ତାଙ୍କର ତାଙ୍କ ବାପା ମାଙ୍କୁ ଶୋଷ କଲା, ସେ ପାଣି ଆଣିବାକୁ କିଛି ଦୂର ଯାଇଥିଲେ। ସେତିକିବଳେ ରାଜା-ରାଜା ଦଶରଥ ନ ଜାଣି ପାରିକି ତାଙ୍କୁ ଭାବିଲେ କି କି ହାରିଣ ବୋଧେ ପାଣି ପିଉଚି।
ତ ବୋଧେ ଶିକାର କରିବାକୁ ଯାଇଥିଲେ ସେଇ ସମୟରେ। ଆଚ୍ଛା ଇଏ ଯେତେବଳେ କଳସ ତ ତାକୁ ବୁଡ଼େଇ ଛିନ୍ତି ପାଣିରେ ସେତେବେଳେ ଶବ୍ଦ ହେଇଛି, ଶବ୍ଦ ହବା ଭିତରେ ଦଶର ଭାବିଚି ଯେ ଏଇଠାରେ ଗୋଟେ ମୃଗ ବୋଧେ ପାଣି ପିଉଛି। ସେ ଜାଣିକି ମାନି ନାହାଁନ୍ତି।
ନାଇଁ ଦଶହରା ଅଜା କୌଣସି ପ୍ରକାର ଜାଣି କି ମାରି ନାହା ନ୍ତି ସେ ଅଜାଣତରେ ଭାବିଲେ ଯେ ହରିଣ ବୋଧେ ମୃଗ ହେଇକି। ଏଠି ପାଣି ପିଇବା ପାଇଁ ଆସିଛନ୍ତି। ଯେହେତୁ ସେ ଶିକାର କରିବା ଉଦ୍ଦେଶ୍ୟରେ ଯାଇଥିଲେ ଜଙ୍ଗଲକୁ। ସେଇଥିପାଇଁ ଯେତେବେଳେ ଦେଖିଲେ ଯେ ସେ ଦଶରଥ ରାଜା ଯେ ହରିଣ ଟେ ପାଣି ପିଉଛି ତାଙ୍କୁ ଭ୍ରମ ସୃଷ୍ଟି ହେଲା ତାଙ୍କ ମନରେ। ଶ୍ରବଣ କୁମାର ଅଛନ୍ତି ବୋଲି ସେ କୌଣସି ପ୍ରକାର ଅବଗତ ନଥିଲେ। ଯେତେବେଳେ ଜାଣିଲେ ତାଙ୍କୁ ଭ୍ରମ ହେଲା ଯେ ହରିଣ ଟେ ପାଣି ପିଇବାକୁ ଆଇଛି ସେଇ ସମୟରେ ହିଁ ଠିକ କରିଲେ ଯେତେବେଳେ ସେ ତୀରରେ ମନୁଷ୍ୟ ଶବ୍ଦ ସୃଷ୍ଟି ହେଲା ସେତେବେଳେ ସେ ଜାଣିପାରିଲ ଯେ ତାଙ୍କ ତୀରଟା ଭୁଲ ଜାଗାରେ ବା ହରିଣ ସେଠି ନଥାଇ ମନୁଷ୍ୟ ଦେହରେ ବାଜିଛି। ସେ ସଙ୍ଗେ ସଙ୍ଗେ ତୁରନ୍ତ ଦୋଉଡି ଯାଇଥିଲେ। ନିହାତି ସେ ତ ସାଙ୍ଗେ ସାଙ୍ଗେ ଦୌଡ଼ି ଯାଇଥିଲେ ହରିଣ ସେଠି ହରିଣ ନଥିଲା। ଶ୍ରବଣ କୁମାର ପଡିଥିଲେ।
ଶ୍ରବଣ କୁମାରଙ୍କ ଦେହରେ ତୀର ବାଜିଥିଲା। ତେଣୁ ପାଣି ସିଏ ନେଇକି ଆସିଥିବେ?
ହଁ ସେଇଠି ଶ୍ରବଣ କୁମାର ଯେତେବେଳେ ତାଙ୍କ ଦେହରେ ତୀର ବାଜିଗଲା ସେ ସେଇଠି ରାଜା ଦଶରଥଙ୍କୁ ରାଜା ତ ତାଙ୍କୁ କ୍ଷମା ପ୍ରାର୍ଥନା କଲେ ଯେ ମୁଁ ଭୁଲ ବଶତଃ ଆପଣଙ୍କ ଦେହରେ ମୋ ତୀରଟା ବାଜି ଯାଇଛି। ମୁଁ ହରିଣ ଭାବି ଭ୍ରମରେ ଆପଣଙ୍କୁ ମାରିଛି। ଯେହେତୁ ମୋର କୌଣସି ଉଦ୍ଦେଶ୍ୟ ନଥିଲା ଏମିତି କରିବାରେ। ଭ୍ରମରେ ପଡ଼ିକି ମୁଁ ମାରିଛି। ମୋତେ କ୍ଷମା କରନ୍ତୁ। ସେଇଠି ଶ୍ରବଣ କୁମାର ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ସେ ରାଜାଙ୍କୁ ଜଣେଇଥିଲେ। ଯେ ଦେଖନ୍ତୁ ମୋର ବୃଦ୍ଧ ପିତା ମାତା ଦିଟା ଶୋଷରେ ଆଉଟ୍ ପାଉଟ୍ ହଉଛନ୍ତି। ମୁଁ ତାଙ୍କ ପାଇଁ ପାଣି ନେବାକୁ ଆସିଥିଲି। ଆଉ ଯେହେତୁ ମୁଁ ପାଣି ନେଇ ତାଙ୍କ ପାଖରେ ଆଉ ପହଞ୍ଚି ପାରିବି ନାହିଁ। ଆପଣ ମୋର ନିବେଦନ ରଖ ରକ୍ଷା କରନ୍ତୁ। ଏ ପାଣି ଟିକେ ନେଇ ମୋ ବାପା ମାଙ୍କ ପାଖରେ ପହଞ୍ଚେଇ ଦିଅନ୍ତୁ। ସେତେବେଳେ ରାଜା ଦଶ ଏତିକି କହିକି ଶ୍ରବଣ କୁମାର ପ୍ରାଣତ୍ୟାଗ କଲେ। ଆଉ ସେହି ସମୟରେ ରାଜା ଦଶରଥ ତ ପାଣିଟିଏ ନେଇ ତାଙ୍କ ବାପା ମାଙ୍କ ପାଖରେ ପହଞ୍ଚିଲେ। ତାଙ୍କ ବାପା ମାଆଙ୍କ ପାଖରେ ପହଞ୍ଚିବାରୁ ଶ୍ରବଣ କୁମାର ଜାଣି ପାରିଲେ ତ ରାଜା ଦଶରଥ ଯେତେବେଳେ ତାଙ୍କ ପାଖେ ପହଞ୍ଚିଲେ ତାଙ୍କ ବାପା ମା ଜାଣିପାରିଲେ ଯେ ଇଏ ମୋ ପୁଅ ନୁହେଁ। ତାଙ୍କ ବାପା ମା ସେଇଠୁ ତାଙ୍କୁ ପାଣି ନ ପିଇକି ଯେତେବେଳେ ଜାଣିଲେ ଦଶରଥ ତାଙ୍କୁ ସବୁ ବୃତ୍ତାନ୍ତ ବି ଜଣେଇଲେ ଯେ ଏମିତି ଏମିତି ହେଇଛି। ମୋ ଦ୍ଵାରା ଏଇ ଭୁଲ ଟା ହେଇଯାଇଛି। ସେତେବେଳେ ରାଜା ଦଶରଥଙ୍କୁ ତାଙ୍କ ବାପା ମା କାନ୍ଦିକି କଷ୍ଟ ପାଇକି ଅଭିିଶାପ ଦେଲେ ଯେ ଯେମିତି ଆମେ ଆମ ପୁଅ ବିହୁନେ ଆମେ କଷ୍ଟ ଭୋଗୁଛୁ ଯେ ଆମେ ମରଣ ମୁହଁରେ ପଡିଲୁଣି ଆମ ପୁଅ ବିନା ଆମେ ମରିଯିବୁ। ତ ତମେ ସେମିତି ତମ ପୁଅକୁ ଝୁରି ଝୁରି ମରିଯିବ ତାଙ୍କ ବାପା ମା ଦୁହେଁ ଅଭିଶାପ ଦେଇଥିଲେ। ଆଉ ଯୋଉ ଅଭିଷାପ ଟା କି ଫଳିଲା ଯେତେବେଳେ ରାମଚନ୍ଦ୍ର ବନବାସ ପଳେଇଲେ ରାଜା ଦଶରଥଙ୍କୁ ଛାଡ଼ି। ସେତେବେଳେ ରାଜା ଦଶରଥ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ମାତା ସୀତାଙ୍କୁ ଝୁରି, ଝୁରି, ଝୁରି, ଝୁରି ପ୍ରାଣତ୍ୟାଗ କରିଦେଲେ। ଆଉ ସେ ଅଭିଶାପ ଟା ତାଙ୍କର ସେଇଠି ହିଁ ଫଳିଲା।
ଅଭିଶାପଟା ଫଳିବା ପ ତାଙ୍କ ଉପରେ ପଡ଼ିଗଲା ଅଭିିଶାପଟା ଆଉ।
ହଁ ଅନୁରାଗ ଦର୍ଶନ ବି ଅଭିିଷାପ ପଡ଼ିଲା। ଆଉ ଯୋଉଥିପାଇଁ ସିଏ ପ୍ରାଣତ୍ୟାଗ କଲେ ଆଉ।
ଆଚ୍ଛା ସୀତା ଯେତେବେଳେ ବନକୁ ରାମ ସାଙ୍ଗରେ ଯିବାକୁ ପ୍ରସ୍ତୁତ ହେଲେ ରାମ ତ ବିରୋଧ କରିଥିବେ? ଯେ ତମେ କାହିଁକି ଯିବ।
କିଏ ପ୍ରସ୍ତୁତ ହେଇଥିଲା ରାଜା ଦଶରଥ ନା ସୀତା ଆଉ ଲକ୍ଷ୍ମଣ କ
ମନା କରିଥିବେ ନା ଯେ କଣ୍ଟା ବଣକୁ ତମେ କାହିଁକି ଯିବ?
କାହା କାହାକୁ ଶୀ ତାଙ୍କୁ ମାତା ସୀତାଙ୍କୁ ଆଉ ଲକ୍ଷ୍ମଣଙ୍କୁ ହଁ ରାମଚନ୍ଦ୍ର ନିହାତି ମନା କରିଛନ୍ତି। ମନା କରୁଛନ୍ତି ରାମଚନ୍ଦ୍ର ବାରମ୍ବାର। ହୁଁ ଚଉଦ ବର୍ଷ ପରେ ମୁଁ ଫେରିବି ତମେ ହେଇ ଯିବ ଭଲରେ ହଁ କିନ୍ତୁ ମାତା ଶୀ କୌଣସି ପ୍ରକାର ତାଙ୍କର କୌଣସି କଥା ଶୁଣିନଥିଲି ସେ ଏକା ଜିଦ ଧରି ବସିଥିଲେ ଯେ ମୁଁ ସ୍ୱାମୀ ଯେଉଁ ବାଟେ ବାଟେ ଯିବେ ଯିବେ ମ ଯଉଁଆଡ଼େ ଯିବେ ମୁଁ ତାଙ୍କ ସହିତ ତାଙ୍କ ସେବା କରିବା ପାଇଁ ସେଇ ବାଟରେ ହିଁ ଯିବେ ସେଥିପାଇଁ ମାତା ସୀତା ରାମଚନ୍ଦ୍ରଙ୍କ ସହିତ ବନବାସ ଯାଇଥିଲେ ରାମଚନ୍ଦ୍ର ବର ବାରଣ ବି କରିପାରୁ ନଥିଲେ।
ଅ ବନୁକୁ ଗଲା ବେଳେ ସିଏ ତ ଅ ବିଭିନ୍ନ ପ୍ରକାର ଜିନିଷ ଦେଖିଲେ? ସେ ତାକୁ ରାମଚନ୍ଦ୍ରଙ୍କୁ ମାଗିବାକୁ ପ୍ରସ୍ତୁତ ହେବେ କହିବେ ମ ଏଇଟା ଦିଅ ସେଇଟା ଦିଅ।
ବହୁତ ଜିନିଷ ବି ମାଗିଛନ୍ତି। ଏମିତି ହେଇକି ଥରେ ଏମିତି ଗୋଟେ ସ୍ଵର୍ଣ୍ଣ ମୃଗ ହେଟା ଜଙ୍ଗଲରେ ବୁଲୁଥିଲା ହଠାତ୍ ସୀତାଙ୍କ ଆଗକୁ ସର୍ଣ୍ଣ ମୃଗ ପଳେଇଆସିଥିଲା ସୀତା ଖୁସି ହେଇକି ସେ ସର୍ଣ୍ଣ ମୃଗ ପାଇବା ପାଇଁ ରାମଚନ୍ଦ୍ରଙ୍କୁ ମାଗି ସେଟା ମୋତେ ସେ ସ୍ଵର୍ଣ ମୃଗଟା ଆଣିକି ଦିଅ। ହଁ ରାମଚନ୍ଦ୍ର ସ୍ୱର୍ଣମୃଗ ପଛରେ ଯାଇ ଯାଇଥିଲେ ଗୋଡେଇ ଗୋଡେଇ ସର୍ଣ୍ଣ ମୃଗକୁ ଆଣିବା ପାଇଁ ସେଇ ସମୟରେ ଲକ୍ଷ୍ମଣଙ୍କୁ ଜଗି ଯାଇଥିଲେ ଯେ ତମେ ଏଇଠି ରୁହ ମାତା ସୀତାଙ୍କୁ ଧ୍ୟାନ ରଖ ତାଙ୍କୁ ଜଗ ଜଙ୍ଗଲରେ ଏକା ଏକୁଟିଆ ସିଏ କେହି ନାହାନ୍ତି ଯେହେତୁ ଜଙ୍ଗଲ ତ ଅଛି ତ ମୁଁ ଯାଉଛି। ସେ ସୀତାଙ୍କ ପାଇଁ ସେ ସ୍ଵର୍ଣ୍ଣ ମୃଗ ଟାକୁ ଧରିକି ଆଣିବି ମୁଁ ନ ଆସିଲା ପର୍ଯ୍ୟନ୍ତ ତମେ ମାତା ସୀତାଙ୍କୁ ଛାଡିକି କୁଆଡେ ଯିବ ନାହିଁ ତ ଲକ୍ ମଣ ତାଙ୍କ ମାତା ସୀତାଙ୍କୁ ଜଗିକି ରହିଲେ କୁଟୀରରେ ଆଉ ରାମ ଚନ୍ଦ୍ର ଗଲେ ବଣକୁ ସ୍ଵର୍ଣ୍ଣ ମୃଗ ଆଣିବା ପାଇଁ।
ସେ ସ୍ଵର୍ଣ୍ଣ ସ୍ବର୍ଣ୍ଣ ମୃଗଟା କିଏ ଜାଣିଛ କି?
ସର୍ଣ୍ଣ ମୃଗା ଟା ହଉଛି ଜଣେ ଅସୁର ଯିହାକୁ କି ରାବଣ ପଠେଇଥିଲେ ମାତା ସୀତାଙ୍କୁ ଆଜ୍ଞା ଅସୁର ମାରିଚ